କଣ କରୁଚ?
ମ
କଣ ଖାଇଛ?
ରୁଟି, ସନ୍ତୁଳା ଆଉ କି ଦରକାର ତ ହେରା ଆମ ଏଇ କଖାରୁ ତରକାରୀ। ଆଉ ଆମ ବାଡରେ କଖାରୁ ହେଇଛି।
ନା।
ଆ କାହାର ହେଇଛି କହିଲ କଖାରୁ
ନା।
ଏଇ ମ ପୁରା ଛୋଟ କଖାରୁ।
ନା ନା କହାର ହେଇନି।
ଉଁ ହୁଁ।
ଖାଇଥାତ ନାଣ
ଉଁ
ବାପଲୋ।
ମୁଁ ନୁହଁ ଏଇ ସେ ଭାଇ ଘରଜନ୍ ଲାଉ ସିଜା କଖାରୁ ସିଜା। ଏଇ କାଲି ଗୋଟେ ବଡ ମାଇଁ ଘର ଦେଇଥିଲେ।
ଅଁ ହଁ କାଲି କେତେବେଳକୁ ଯିବ?
କାଲି ଏଇଠୁ ସାଢେ ଏଗାରଟା ଖଣ୍ଡେ ଯିବି ଆଉ। ସାଢେଏଗାରଟା ବାରଟା ଭିତରେ ପଳେଇବି।
କଣ କେମିତି କେତେ ମାର୍କ କଣ ଏରା।
ଏଟା ଦେଢସ ମାରକ। ହୁଁ
ଅହଁ।
ଦେଢ଼ସ ମାର୍କ ଅଁ ଦେଢ଼ଘଣ୍ଟା
ବାପ
ଟୋଟାଲି ହେଲା ଲବେ ମିଣ୍ଟୀ।
ହଁ।
ଲବେ ମିଣ୍ଟୀ ଦେଢଶହ ଟା କୋଶ୍ଚିନ।
ମିଲି ଦେଇକି ଆଇଛି ପଡି ଆରାଇ ପରିକ୍ଷା। ମୁଁ କହିଲି ମିଲି ଦେଇଛି ଆରାଇ ପରୀକ୍ଷା।
ନା ଦେଢଶହଟା ନୁହଁ ମୋ ଶହେଟା ଶହେଟା, ଶହେଟା। ହଁ ମିଲି ଏଇପା ଇଏ କହୁଥିଲା। ଏଇ ପିଇନି ଆଣି।
ହଁ
ଏ ହେଇ ଦିନ ବହେ ରାଉ ରାଉ ରାଉ ରାଉ ହେଲେ।
କିଏ?
ଏ ସେଇ ବା ଆଉ।
କଁ ପାଇବ ତା କଥା? ଦିନ ରାତି କାନରେ ଉଠିଲା ବେଳୁ ସେ କାନରେ ଏ ହଁ ଉଠିଲା ବେଳୁ। ଉଠିଲା ବେଳୁ କାନରେ ଦେଇଥିବ ଯେ ଦେଇଥିବ ଯେ ଦେଇଥିବ ରାତି ଦଶଟା ପର୍ଯ୍ୟନ୍ତ। ତୁ କଣ ତତେ ଏମିତି ଟାଇମ୍ ହଉନି ତୁ କଥା ହବାକୁ? ତୁ କଥା ହଉନୁ।
ନାଁ ମୋ ଦେହ ଖରାପ ପା।
ଏଇଆ କଥାବାର୍ତ୍ତା କଲେ ମତେ ଭଲ ଲାଗେନି। ଦେହ ଖରାପ ତୁ ତ ଖାଉ ନଥୁବୁ ବସୁ ନଥୁବୁ।
ସେଇପା ତୁ କେତୋଳେ କରିଦେଲୁ ମୁଁ କେତୋଳେ କରିଦେନି ଏ ତୋର ଏକା ତମର ଯେ ଆମର ନାହିଁ। ଯେତୋଳେ ଗୋଟେ ଫୋନ୍ କରିବୁ ଇଏ ମାନେ ଇଏ କରିବୁ ଯଦି ଧରିବେ ମୁଁ କାଇଁ କରୁନେଇ ପିଙ୍କି ତାର ପାଞ୍ଚ ଥର ଛଅ ଥର କି ମତେ କରୁଚି। ଇଏ କରୁଚି ଦିନରେ ଯାହା ହେନେ ଥରେ କରୁଚି। କିଛି କାମ ନାହିଁ ରାତି ଗ ମୁଁ ତ ଘରୁକୁ ଫେର ଇଏ କରୁନେଇ ତଥାପି ଯେତୋଳେ ଟିକେ ଇଏ ହେଲା ମୁଁ କରୁଚି। ଏ ସକାଳୁ ଉଠିବୁ ନା ତୁ ଧାଇଁବୁ କେମିତି କଣ କାମ କରିବୁ ସବୁ ତମର ସିନା ବସି ଉଠିକି ଯୋଉ ସିଏ କିଛି କରୁନି ସେ ବଡ଼ ବୋଉ ତାଙ୍କର ବେପାର କରୁଥୁବ।
ଉଁ ହୁଁ।
ବଡ଼ ବୋଉ ସମଦାୟ କରୁଚି ନା ରୋଷେଇ ବାସ?
ହଁ ନାଇଁ ଏବେ ଇଏ କଲାଣି।
କୁହ ହଁ। ଏ ଆଉ କୁଆଡ଼େ ଯାଇପାରିବିନି ମୁଁ।
ଏ ଭାଗ୍ୟ
ବାପା ଫୋନ କରୁ
ଅଁ ହଁ।
ପିସା ଦିନୁ ତ ଗାଡ଼ି କେସା ଉ ତୁମେ ତ ଗୋଟେ ଜାଗାରେ ରଖିପାରିବନେଇ ୟାଡ଼େ ସିଆଡ଼େ ରଖି ଆଜି ଏଠି ରଖିମି କାଲି ହେଠି ରଖିମି। ତମେ କୁହ କଥା। ପ୍ଲେ ଚେଞ୍ଚ୍ କରିଦବା ଗାଡ଼ି ତାଙ୍କ ଗାଡ଼ିଟା ହେଠି ରଖିଦବା ୟା ଦୁ କରୁଥୁବୁ। ହେରା ମୁଁ ଆଉ ଯାଇପାରିବିନି ମୁଁ ଶୋଇଲିଣି ମୁଁ ଆଉ ଯାଇପାରି ନାଁ ରେ ମୁଁ ଶୋଇଲିଣି ମୁଁ ଯାଇପାରିବିନେଇ ପା କହିଲି।
ଅହ। ହାଲୋ। ହାଲୋ।